ହ୍ୟାଲୋ।
ହଁ ଦିଦି ନମସ୍କାର।
ହଁ ନମସ୍କାର କଣ କରୁଥିଲ?
ଏଇ ଖାଇକି ବସିସି ଭଲ ଅଛ?
ହଁ ଭଲ ଅଛି।
ଆଉ ଖାଇବା ସରିଲାଣି?
ହଁ ଖାଇବା ସରିଲାଣି ତମେ କଣ ଖାଇଲ ଆଜି?
ମୁଁ ଖାଇଛି ଆଜି ଆମ୍ବ ଖାଇଥିଲି ଆଉ ତମେ କଣ ଖାଇଲ?
ମୁଁ ଆମ୍ବ ଲଞ୍ଚରେ ଆମ୍ବ ଖାଇଛ ଆଉ କିଛି ଖାଇନ?
ହିଁ ଖାଇଲି ଭାତ ଡାଲି ଆମ୍ବ ଆଉ ମାଛ।
ମାଛ ଖାଇଛୁ କୋଉ ମାଛ ଖାଇଲ?
ଏଇ ଆମର ଯୋଉ ବଡ ମାଛ ଯୋଉଟା।
ଓହୋହୋ ଭନ ଭଜା ନା ତରକାରୀ ଖାଇଲ?
ନାଇଁ ନାଇଁ ତରକାରୀ କରିୁଥିଲେ ଆଉ ଭଜା ବି ଥିଲା ଯେ ମୁଁ ଭଜା ମାଛ ଛଣା ଖାଇଦେବି ହୁଁ ତାୱା ଫ୍ରାଏ ବାଲା ଆଉ। ହୁଁ ତମେ କଣ ଖାଇଲ?
ମୁଁ ଆମର ଆଜି ସାଧା କରିଥିଲି ଯେ ହେଲେ ଖାଇକି ଉଠି ସାରିଲୁଣି ପୋଟଳ ତରକାରୀ ଆଉ ଡାଲି। ଆଉ ପାମ୍ପଡ ପାମ୍ପଡ ଆଜି ଆମ୍ବ ଖାଇନୁ ତମ ଭାଇ ଆଜି ପଣସ ଆଣିଥିଲେ ଯେ ସେଠି ସେଇଟା ଆଗା ଏବେ ସେି ମାଉସୀ ଆସିଥିଲେ ତ। ତାଙ୍କୁ ଟିକିେ କହିଲେ ଏଇଟା ଟିକେ କାଟିଦିଅ କି ସେ କାଟୁଛନ୍ତି ସେଇଟା ମୋତେ ଟିକିଏ ଭଲସେ ଆସ ସେନି କାଢ଼ିବା ପାଇଁ ସେ କଞ୍ଚା ଟା ମୁଁ କାଟେ। ହଁ ପଣସ ଖାଏ ଯେ ମୁଁ ମାନେ ସେ ଖଜୁରା ପଣସ ଯଉଟା କହୁଛନ୍ତି ସେଇଟା ଖାଉଛି। ଆଉ ଏ ଯେଉଁ ନର୍ମାଲଟାେ ବେଶୀ ମିଠା ସେଇଟା ବେଶୀ ମିଠା ହେଉଛି ନା। ତାପରେ ଘରେ ବି ଏଟା ଡାଇବେଟିସ୍ ପାଇଁ ଆଜିକାଲି ଖାଉନୁ। ସେଇଟା ବେଶୀ ମିଠା ହଉଛି ହଜରା ପଣଶହ ଟା। ସେଇଟା ଭଲ ଲାଗେ କାକୁଡ଼ି କାକୁଡ଼ି ଭଳିଆ ଲାଗେ। ସେଇଟା ଭଲ ଲାଗେ ଖାଇବା ପାଇଁ ସେଇଟା ଆଉ। ତାର ନା ମାନେ ମୁଁ କଞ୍ଚା ପଣସ ଟା ଆ ଯେଉଁ ତରକାରୀ କରନ୍ତି ଜାଣିଥିବ ତ।
ହଁ।
କଞ୍ଚା ପଣସ ସେଇଟା ମୁଁ ଖାଉଛି ସେଇଟା କାଟି ଦେଉଛି ଯେ କିନ୍ତୁ ଏଇ ଯେଉଁ ପାଚିଲା ପଣସଟା ସେଇଟା ମାନେ ଇଏ କରିବାଟା ମୋତେ କଷ୍ଟ ଏକା ଗୋଟେ ଗୋଟେ ଗୋଟେ ଗୋଟେ କାଢ଼ିବା ପାଇଁ କଷ୍ଟ ସେ ମାଉସୀଙ୍କୁ କହିଲି।
ହୁଁ।
ସେ ଟିକିେ କାଢ଼ିକି ରଖିଦଉଛନ୍ତି କେତେଟା ଭଲ ଅଛି ଗୋଟା ଗୋଟେ ତେଟା ବାହାରିଲା ଆଉ କେତେଟା ଏମିତି ଟିକେ ମାନେ ଟିକେ ପେଷ୍ଟ ଭଳିଆ ହେଇଯାଇଛି ସେ ଟା ଲେଦୁ ଲେଦୁ ଭଳିଆ ହେଇଯାଇଛି ତ। ସେଟା ହଁ ହଁ ସେଥିପାଇଁ ସେଟା ବି ପତି ପତିଆ ହେଇଯାଇଛି କହିକି ସେଇଟା ମୁଁ କାଢ଼ିକି ରଖିଛି ସେଇଟା ଟିକେ ନେଇଯୁ ଯୋଉ ଅଟାରେ ସେ ଯୋଉ ବରା ଛାଣନ୍ତିନି କି?
ହଁ ହଁ।
ସେମିତି କରିଦେଲେ ହେ ହେଇଯିବ। ଆଉ ଅଲଗା ହଁ ପଣସ ପରା ଟିକେ କରିବି। ଖାଲି ପଣସ ଖାଇ ସେଇଟା ଟିକିେ ବେଶୀ ମାନେ ଭଲ ମଞ୍ଜି ଟିକିଏ ଅଳ୍ପ ବାହାରିଲା। ଆଉ ଏମିତି ଲେତେ ଲେତେ ଗୁଡା ବେଶୀ ବାହାରିଛି ସେଇଟା ଆଉ କଣ? କରିବି କହିକି ସେଇଟା ଟିକେ ସେମିତି ଅଟା ପକେଇକି ଟିକେ ବରା କରିଦେଲେ ସେଇଟା ଖାଇବୁ ଆଉ ଆଉ ବାକି ସବୁ ପିଲାମାନେ ସେଇଟା ଖାଇଦେଲେ ସରିଯିବ ଆଉ।
ହୁଁ।
ପଣସ ସେଇଟା କୁ ତାକୁ ଭଲସେ ଆଗ ଗ୍ରାଇଣ୍ଡରରେ ଟିକେ ଇଏ କରିଦେବ ପେଶି ଦେଲା ପରେ ସେଥିରେ ଟିକେ ବେଶୀ ତ ଚିନି ତ ସେଥିରେ ମିଠା ଲାଗୁଥିବ ସେଇଟା ଦରକାରନି। ଏଇଟା ଟିକେ ଗୁଜୁରାତି ଗୁଜୁରାତି ଟିକେ ଗୁଣ୍ଡ ଗ ଗୁଜୁରାତି ପାନମୋହୁରି ଟିକେ ଗୁଣ୍ଡ କରିକି ସେଥିରେ ଦେବ। ଲୁଣ ଟିକେ ଆଉ ସେଇଟା ତ ଟିକେ ଚିନି ପକେଇଲେ ବି ହେବ ଆମେ ଚିନି ଏତେ ପକାଉନି ତା ପରେ ସେଇଟା ଅଟାଟା ସେଥିରେ ଗୋଳେଇ ଗୋଳେଇକି ବେଶୀ ବେଶୀ ପାଣିଆ ନାହିଁ କି ବେଶୀ ବହଳିଆ ବି ନାହିଁ। ସମ୍ମାନ କରିଥିଲେ ଟିକେ ଟିକେ ଗୁଲଗୁଲା ଯେମିତି ଛାଣନ୍ତି ସେମିତି ଛାଣିକି ଏଟା। ଖାଇବ ଆଉ ଟିକେ ବେଶୀ ତେଲ ରହିବ ଦେଖିକି ଟିକେ ଇଏ କରିକି ହେବ। ଛଣା ଜିନିଷ ତ ସାଧାରଣତଃ ତେଲ ରହିଯାଏ ଟିକେ।
ସେ ସେ ଯୋଉ ପଣସ ଅ ପଣସ ପଣସ ହଉ ଲାଗିବ ତ ସେ ପଣସ ବରା ଟା।
ହଁ ଖାଲି ପଣସ ପଣସ ଲାଗୁଥ ଅଟା ଟିକିେ ମିଶାଇଲେ ଭଲ ଲାଗେ। ମିଶେଇକି କିଏ କିଏ ମଇଦା ବି ମିଶଉଛନ୍ତି ସେମତି କଲେ ଆଉ।
ସବୁ ତ ଗୋଟେ ଥର ମିଶିକ କି କରାହେଉଛି ନା ଛଣା ହବ ହୁଁ ହୁଁ।
ଏଇଟା ଖାଲି। ଖାଲି ବି ଆମେ ମାନେ ସେଇ ଯଉ ଭଲ ଥିଲେ ମଞ୍ଜି ଗୁ ଗୁଡା ଖାଲି ଖାଲି ପିଲାମାନେ ଖାଇଦଉଛନ୍ତି। କିନ୍ତୁ ଏଇଟା ଟିକେ ବେଶୀ ପେତେରା ପେତେରା ହେଇଛି ଆଉ ସେଇଟା ରଖିଲେ ଭଲ ଲାଗିବନି। ତାପରେ ତା ମଞ୍ଜି ଗୁଡା ବି ରଖୁଛୁ ଭଜା କରିବା ପାଇଁ।
ହଁ ହୁଁ ପଣସଟା ଭଲ। ମାନେ ଦେହ ପାଇଁ ବି ଭଲ ପୁଣି ଖାଇ ସେ ପଣସ କଞ୍ଚା ବି ଖାଇ ହଉଛି ପୁଣି ପାଚ ହେଲାବି ତା ମଞ୍ଜି ବି ଖାଇ ହଉଛି ଆଉ ତା ଚୋପା ତ। ପଣସ ସେଇ ହେଏଷ୍ଟ ମାନେ ଯୋଉଟା ଆମର ବାହାରୁଛି ଅଲଗା। ଆ ଖାଇଲା ପରେ ଯାହା ରହୁଛି। ସେଗୁଡାକ ତ ଗାଈ ମାନେ ବି ଖାଉଛନ୍ତି।
ହଁ ସେଇଟା ପଣସ ମଞ୍ଜି। ସେଟା ବି ହଁ ପଣସ ମଞ୍ଜି ଟା କଣ ଆମେ ଶୁଖେଇ ଦେଇକି ତାକୁ କାଟିକି ଖାଉଛନ୍ତି ଆଉ ଭଜା ଭଜା କରିବ ତରକାରୀ କରିବ ଯଉଟା ବି ହେଲେ ଚଳୁଛି।
ହଁ ଭାଜିକି ବି ଖାଆନ୍ତି ତରକାରୀ ବି ପକେଇିକି
ହଁ ତରକାରୀ ବୁଟ ଯାଇ ତରକାରୀ ସେଟା ଯଦି କରିବ କହିଲେ ଚଣା ଜାଇର ତରକାରୀ ସେଠାରେ ପକାଇକି ବି ଖାଉଛୁ। ଆଉ ଅଲଗା। କା ବି ଏମିତି ଡାଲମା କଲେ ବି ସେଇଟା କାଟିକି ପକେଇଲେ ବି ହେବ ଟିକେ ସିଝେଇକି ତାକୁ ଭାଜିକି ସୋରିଷ ମସଲାରେ ଭାଜିଲେ ତା ମଞ୍ଜିଟା ଭଲ ଲାଗେ ଖାଇବାକୁ।
ଓ ହୋ।
ବଜାର ହଁ ଏି ପଖାଳ ସାଙ୍ଗେ ଖାଇବାକୁ ଭଲ ଲାଗେ।
ହୁଁ।
ଏମିତି ଆଉ ହ ହ ଆଉ କଞ୍ଚା ତ ଏଇ
ହଁ ନାଇଁ। ପଣସ ତରକାରୀ ବି ଭଲ ଲାଗେ ମାଂସ ମାଂସ ତରକାରୀ ଭଆ ଲାଗେ ହେଁ ହେଁ ହେଁ।
କାରିଭଲି ଲାଗେ। ତରକାରୀ କଞ୍ଚା ଟା ମୁଁ କରିଥିଲି ସେ କାଟି ପାରୁଛି ମୁଁ ସେ କଞ୍ଚା ହଁ।
ଉୁଁ ତମର ସେ କାଞ୍ଜି ଭଳିଆ କରିକି ଖାଆନ୍ତି କି ପଣସ?
ନ କାଞ୍ଜି ଭଳିଆ କରିକି କି ଖାଏନି ମୁଁ ଖାଲି ପଣସକୁ କଞ୍ଚା ରାନ୍ଧିଥିଲି ତରକାରୀ କରିକି ଥରେ। ଆଉଥରେ ସେ ପି ଠୋ ଦେଇକି ଟିକେ ବରା ଛାଣିଚି ଏଇ ଯୋଉ କଞ୍ଚାଟା ଯେଉଁ ଆମେ ଯେଉଁ ପକୋଡ଼ା ଭଳିଆ କରିକି ଖାଉଛନ୍ତି।
ଓ ଛାଣି।
କରିକି ଖାଉଛନ୍ତି ହୁଁ ପକୋଡା ଭଳିଆ କରି ହଁ ପକୋଡା ଭଳି ହଁ ବହୁତ କରିକି ଚି ଆମ ଘର ପା
ହୁଁ ଆମ ଘରେ ଏଇ ଯୋଉ ତରକାରୀ ବି କାଟିକି ସେ କଞ୍ଚା ପଣସ କାଟିକି ବି ତରକାରୀ କରାଯାଏ ଆଉ ତାପରେ ଆଉ ଗୋଟେ ତାକୁ ତା ପୁରା ଛୋଟ ଛୋଟ ଗୁଣ୍ଡ ଗୁଣ୍ଡ କରିଦିଅନ୍ତି ଆଉ ସେଠି ମଞ୍ଜି ବି ପଣସ ମଞ୍ଜି ବି ପକେଇକି ଛୁଙ୍କ ଦେଇକି ରନ୍ଧା ହୁଏ ତାଞ ଜିମଳିଆ କରିକି ଭଲ ଲାଗେ।
ହଁ ସେଇଟା ବି ଭଲ ଲାଗେ ସେଇଟା ବି ଖାଉଛୁ କିଏ କିଏ ତ ବିରିୟାନୀ ବି ବନଉଛନ୍ତି। ତାର କଥଲ ବିରିୟାନୀ ଯୋଉ କହନ୍ତି ହଁ ପଣସ ବିରିୟାନୀ କହୁଛନ୍ତି ସେଟା। ପ-ପକୋଡା ଭଳିଆ ତାକୁ ଛାଣିଦବ ହଁ ପ ପକଡ଼ା ଭଳିଆ ତାକୁ ଟିକେ ଛାଣିକି ଯେମିତି ଆମେ ପ୍ରୋସେସ୍ ରେ ବିରିୟାନୀ ବନାଉଛନ୍ତି। ସେମିତି ସବୁ ଦହି ମସଲା ଅଦା ରସୁଣ ଅ ସବୁ ଗୋଳେଇକି ରଖିକି ଯେମିତି କରୁଛ ସେମିତି କରିବେ ଆଉ।
ହଁ ହଁ।
ଏମତି ଚିକେନରେ କରୁଛେ ଉଁ ପନିରରେ ଭେଜ ଭେଜ୍ ବିରିୟାନୀ ବି ଯେମିତି ବନଛି ଏଇଟା ବି ସେମିତି ବନେଇ ପାରିବେ ଆଉ
ଆଁ।
ଏବେ ତ ତାର ପଣସର ଚିପ୍ସ ବି ମିଳୁଛି। ହଁ ପଣସ ଚିପ୍ସ। ବି ମିଳୁଛି ଚିପ୍ସ ବି ପ୍ୟାକେଟ୍ ରେ ବର ହଁ ସେଇଠି ମିଳୁଛି ଆନ୍ଧ୍ରରେ ସେଇଟା ବେଶୀ ଫେମସ ସେଇଟା ନଡ଼ିଆ ତେଲରେ ସେମାନେ ଛାଣିକି କରିବେ ସେଇଟାରେ କଦଳୀ ଚିପ୍ସ ବି ସେଇଠି ମିଳୁଛି। ସବୁ ବେଶୀ ମିଳି ଥାଉଛି ସିଆଡେ। ପଣସ ର ସବୁ ପ୍ରକାର ଜିନିଷ କରିହବ ହଁ।
ହୁଁ।
ତମର କଣ କଣ କରନ୍ତି ପଣସରେ?
ଆମର ପଣସ ବରା ଯୋଉଟା ପଣସ ବରା। କରାଯାଏ ଆଉ ପଣସ ତରକାରୀ। କରାଯାଏ ଆଉ ଯୋଉ କହିଲେ କାଞ୍ଜି ଭଳିଆ କରନ୍ତି। ପଣସ ର ଆଉ ଖାଲି ପଣସ ଯୋଉ ପାଚିଲେ ପା ପଚିଲା ପଣସ ସେମିତି ହି ଖାଇଦଉ ଆମେ ପାଚିଲା ପଣସ ବି ଭଲ ଲାଗେ ହୁଁ। ଆଉ ହଁ ମ ଆଜି ବି ବେଳେ ବେଳେ ଏ ଯୋଉ ନିଆଁରେ ପୋଡିକି ଖାଇ ଖାଇଥାଉ ଆମେ ସେଇଟା। ମାନେ ପୋଡା ବାଲା ବେଶୀ ଭଲ ଲାଗେ।
ହଁ ପୋଡାଟା ମୋର ଜାଣିଛି ପୋଡା ଟା ଭଲ ଲାଗିଛି କେମି ସେଇଟା ପୋଡ଼ା କେମିତି କରନ୍ତି କି?
କଣ ସେ ଯୋଉ ପୋଡା ଟା କଣ ନା ନିଆଁ ଲଗେଇ ଦବ ଅଙ୍ଗାର ଟିକେ ହେଲା ପରେ ଯୋଉ କାଠ ଚୁଲାରେ କି ଚୁଲି ଗୁଡାକରେ ଜୁନିଆ ଲଗାନ୍ତି ସେ ଏଥିରେ ଅଙ୍ଗାର ହେଲା ପରେ ସେଟା ପକେଇ ଦବ ସେଠି ଟିକେ ଟାଇମ ପରେ ଟିକେ ସମୟ ପରେ କାଢିଦବ ତାକୁ ତାପରେ ତା ଚୋପା ଛଡେଇକି ଖାଇଦବ ଭଲ ଲାଗିବ।
ଅହୋ ଲୁଣ ଲଙ୍କା ଏମତି କିଛି ଲଗେଇବାର ନାହିଁ।
ନାଇଁ ଲୁଣ ଲଙ୍କା ଆଉ କିଛି ଦରକାର ନାଇଁ ସେ ଏଥିରେ ସେମିତି ହିଁ ଖାଇଦବ ହେଇଯିବ ଭଲ ଲାଗିବ ହୁଁ ଲୁଣ ଲ ତମେ
ନାଇଁ ମୁଁ କେବେ ଇଏ କନି ଖାଲି ପୋଡିକି ଖା ତାଙ୍କୁ ପୋଡିକି ଇଏ କରିକି ଚଟଣି କରିକି ଖାଉଚନ୍ତି ପୋଡ଼ିକି ଲୁଣ ଲଙ୍କା ଯେମତି ପାଗ ପାଣି କରିକି ଖାଉଚନ୍ତି ସେମିତି ହୁଁ। ନାଇଁ ପାଗ ଯେମିତି ଟମାଟ ପାଗ କରୁଚେ କଞ୍ଚା ଲଙ୍କା ମ ପିଆଜ ଏମିତି ଦେଇକି ସେଇଟାକୁ ସେ ଏମିତି ପୋଡ଼ିକି ଅଧ ଟିକେ ଦର ସିଜା ହେଇଥିବ ସେଟା ସେଇ ଦର ସିଝା କୁ ସେଇଥିରେ ସେଇଟା ମାନେ କାମୁଡ଼ିକି ଖାଇବା ଖାଇବା କଥା ଯେମିତି ଆଳୁ ଆମେ ସିଝାଟା ନ କରିକି ଥରେ ଥରେ ପୋଡ଼ିକି ଖାଉଚନ୍ତି ପଖାଳ ସାଙ୍ଗରେ ସେଇଟା ଭଲ ଲାଗିବ। ପିଆଜ କଞ୍ଚା ଲଙ୍କା ରସୁଣ ଟିକେ ଏମିତି ପକେଇକି ଖାଇବେ ଆଉ।
ହଁ ବହୁତ ଭଲ ମାନେ କଣ ସେଟା
ସବୁ ପ୍ରକାର ହେଇପାରୁଚି ସେଥିରେ କେତେ କେତେ କଣ କଣ? ହଉ ହଉଚି ଆଉ ଟିଭିରେ ବି ମୁଁ ଦେଖିଛି ପଣସ ବିରିୟାନୀ। ବନେଇବାର ବି ଦେଖିଛି ଯେ ସେ ଟା ସେଇ ଖଜରା ପଣସରେ କହନ୍ତି ସେ ଖଜରା ପଣସ ଟା କଣ ସେଟା ବେଶୀ ମିଠା ଲାଗିବନି ଆଉ ସେଟା ମାନେ ତାର କିଛି ଏମିତି ଆମେ ଯୋଉ ଖାଇଲା ପରେ ଯୋଉ ସିଂହ ଟାଇପ ର ଗୋଟେ ବାହାରୁଚି ସେଇଟା କିଛି ବାହାରିବନି ପେଟ ବି କାଟିବନି ସେଇଟା ଭଲ ସେ ଇଟା ଖାଇଲେ ମୋତେ ପଣସିଟା ବେଶୀ ଭଲ ଲାଗେ।
ଆଚ୍ଛା ଆଚ୍ଛା।
ଚୋବେଇ ଚୋବେଇ ଖାଇବାର ଅଛିି। ଟାଣ ଟିକେ ରହିବ ଆଉ ଭଲ ବି ବ୍ରହ୍ମପୁର ସାଇଡ଼ରେ ଟିକେ ବେଶୀ। ମିଳିବାର ସେଇଟା ହଁ।
ଓ ଆ ମୁଁ ଯାଇଥିଲି ଅବି ବରମପୁର ବି ଯାଇଥିଲି ସେଠି ସବୁ ଆମ ଜୋଉ ଖୋ କୋଟ କଲେ ସାମ୍ନା ପଣସ। ତାକୁ ଚୋପାରୁ ବାହାର କରିଦେଇକି ଗୋଟେ ଗୋଟେ ଜାଗା ଗୋଟେ ଗୋଟେ ଗିନା ଟାଇପ ତ ଇଏରେ ଦଉଥିଲେ ସବୁ।
ହଁ ବିକୁଥିଲେ ହଁ ସେଇଠି ତ ପଣସ ବି ବିକୁଥା ପଣସ ବିକିବେ ଆଉ ଅମୃତ ଭଣ୍ଡା ବି କାଟି କାଟିକି ବିକି ଥାନ୍ତି ହିଁ ହିଁ ସେଇଠି ବେଶୀ ମିଳିବ ସେଇଠି।
ହୁଁ।
ଏମତି ଆଉ। ଆଉ ତମ ଖିଆପିଆ ସରିଲାଣି ତାହେଲେ ନାଇଁ କି?
ହଁ ହଉ ଦିଦି ଠିକ ଅଛି।
ଠିକ୍ ଅଛି। ହଉ ହଉ ରହୁଚି ହଁ ହଉ ହଉ ନମସ୍କାର ହଁ ହଁ।